ହାଲୋ। ହାଲୋ।
ହାଲୋ।
ହାଲୋ ହଁ ଭଲ ଅଛ?
ହଁ ଭଲ ଅଛି ତମେ କେମିତି ଅଛ?
ହଁ ମୁଁ ଭଲ ଅଛି କଣ ଦେହ ଖରାପ ଅଛି ନା କଣ?
ନାଇଁ ନାଇଁ ଠିକ୍ ଅଛି।
ଥଣ୍ଡା ହେଇଚି କି ଟିକେ ସେମତି ଲାଗୁଚି ତମର ଆବାଜ୍?
ନାଇଁ ନାଇଁ ମୋର ଏମିତି ମାନେ ସେ ଫେନ୍ ପାଖରେ ଶୋଇ ଶୋଇ ଏମତି ଭଏସେ ହେଇଯାଇଛି।
କଣ କରୁଛ ତମେ?
ମୁଁ ଏବେ ପଢୁଥିଲି ଟିକେ ଝିଅ।
କଣ ପଢୁଥିଲ?
ମୁଁ କବିତା।
କେଉଁ କବିତା ପଢୁଥିଲ?
ମୁଁ। ମୁଁ ଗୋଟେ ରମାକାନ୍ତ ରଥଙ୍କର ମୁଁ ଉଁ ଚନ୍ଦ୍ରମାର ଚୁଡି ଗୋଟେ କବିତା ପଢୁଥିଲି।
ଏଇଟା କେଉଁ ଟାଇପ୍ ର କବିତା?
ଏଇଟା। ଏଇଟା ଗୋଟେ ମାନେ ସମାଜକୁ ନେଇକି ହେଇଛି ମାନେ ତାଙ୍କର ଯୋଉ କଣ ମନସ୍ଥା ତ୍ଵିକ କବିତା କହିଲେ ବି ହବ ସାମାଜିକ କବିତା କହିଲେ ବି ହବ। ମାନେ କେମିତି କହିଲ ଯେମିତି ଗୋଟେ ମାନେ ନା ରୀ ଉପରେ ରଚନା କରାଯାଇଛି ଗୋଟେ ଯୋଉ ବେଶିଆ ଯୋଉ ବାରଙ୍ଗନା ନାରୀ ନୁହଁ?
ହଁ ହଁ।
ତାଙ୍କ ଉପରେ ମାନେ ସ୍ଵାଧୀନତା ପରେ। ଯୋଉ ନାରୀମାନେ ଆଗୁରୁ ଥିଲା ନା ସ୍ୱା ସ୍ଵାଧୀନତା ପୂର୍ବରୁ ସ୍ଵାମୀ ମରିଗଲେ। ସ୍ତ୍ରୀ କୁ ବି ସତୀଦାୟ ପ୍ରଥାରେ ମାରି ଦଉଥିଲେ।
ହଁ ହଁ।
ହଁ ଜାଣିଥିବ ସେଇଟା। ଇତିହାସରେ ପଢିଥିବ ହଁ ହଁ। ସେମିତି ଯେତେବେଳେ ସ୍ଵାଧୀନତା ପରେ ସେଇଟା ଉଚ୍ଛେଦ ହେଇଗଲା ନା ଆଉ ସେଇ ପ୍ରଥା କେଇ ମାନିଲେନି। ତାପରେ କଣ ହେଲା ନା ସ୍ଵାମୀ ମରିଗଲେ ସ୍ତ୍ରୀ ଟା ଏକୁଟିଆ ହେଇଯାଏ କଣ କରିବ ଜଣେ ବିଧବା ନାରୀ କଣ କରିବ? ତ ସେଇ ଉପରେ ରମାକାନ୍ତ ରଥ ସେଇଟା ଲେଖିଛନ୍ତି ଯୋଉ କଣସଳୀ ରାଧା ହେଲା। ଆଉ କିଛି ଜାଣିବ?
ହଁ ଷ୍ଟୋରିରେ ଟିକେ ମାନେ ସେ କବତାର ଟିକେ କାହାଣୀ ଟ ଟିକେ କୁହନ୍ତୁ।
ସେ କାହାଣୀ ହଉଛି ସେ ସ୍ତ୍ରୀ ର ନାଁ ହଉଛି ଚନ୍ଦ୍ରମା ହେଲା। ଚନ୍ଦ୍ରା ବେହେରାଣୀ। ତାକୁ ସେଠି ଚନ୍ଦ୍ରମା ଦିଆହେଇଛି। ହଁ ଚନ୍ଦ୍ରା ବେହେରାଣୀ ତା ସ୍ଵାମୀ ଥିବ ରୋଗିଣା ହେଲା। ସ୍ୱାମୀ ଥିବ ରୋଗିଣା ମାନେ ବାହାଘର ପୁ ପରେ କେତେ ଦିନ ଭଲରେ ଚାଲିବ ତାପରେ କଣ ହବ ନା ସେ ରୋଗାଗ୍ରସ୍ତ ହେଇଯିବ ତାଙ୍କର ଯେ ସ୍ଵାମୀ। ତାପରେ ସେ ସ୍ତ୍ରୀ ଟା ନିଜକୁ ମାନେ ନିଜ ତା ସ୍ଵାମୀ ଯେତେବେଳେ ମରିଯିବା ପୂର୍ବରୁ ତାକୁ କହିଥିବ ଯେ ତା ଉଁ ମୁଣ୍ଡ ଛୁଇଁକି ତାକୁ ନିୟମ କରଇଥିବ ଯେ ସିଏ କେବେ ଦି ତିଆ ହବନି ମାନେ ଦ୍ଵିତୀୟ ବିବାହ କେବେ କରିବନି। ସେ ସେ କହିଥିବ ଯଦି ମୁଁ ମରିଯାଏ ତୁ ଯଦି ଦ୍ୱତିଆ ହେଇ ଆଉ କାହାକୁ ବାହା ହେଇଗଲୁ ତାହେଲେ ମୁଁ ସେଇଟା ସହି ପାରିବିନି ସେଇଟା ମତେ କଷ୍ଟ ଲାଗିବ ଯଦି ମୁଁ ମରିକି ଉପରେ ସେ ଦେଖୁଥିଲେ ହେଲା।
ହଁ।
ଏମିତି ଥିବ ତ କଣ ହେଇଛି ନା ସେ ସେ ସ୍ତ୍ରୀ ଲୋକଟା ଯୋଉ ଚନ୍ଦ୍ରମା ସିଏ ନିଜକୁ ପୋଷିବାକୁ ବଞ୍ଚିବା ପାଇଁ ତ ଖାଇବାକୁ ପଡିବ ବନା ଖାଇବା ପାଇଁ କିଛି କରିବାକୁ ପଡିବ ତ ସେଥିପାଇଁ ସିଏ କଣ କରିବ ନା ସିଏ ଅ କିଛି କରିବା ପାଇଁ ଚେଷ୍ଟା କରିବ କିନ୍ତୁ ଏ ସମାଜର ଯୋଉ ଲୋଲୁପ ଦୃଷ୍ଟି ମାନେ ଯୋଉ କାମୁକ ଦୃଷ୍ଟି ଲୋକମାନାନଙ୍କର ଯୋଉ ଖରାପ ଗୋଟେ ନାରୀ ଏ ପିଆ ହେଇଗଲେ ତାକୁ ଖରାପ ନଜରରେ ଦେଖନ୍ତି। ତ ତ ସେ ସ୍ତ୍ରୀ କଣ ହେଇଯିବ ନା ଧୀରେ ଧୀରେ ଧୀରେ ଧୀରେ ଧୀରେ ଧୀରେ ସେ ଯୋଉ ଖରାପ ଆଡକୁ ପଳେଇବ ସେ ଶେଷରେ ସିଏ କଣ ହେଇଯିବ ନା ଭାରଙ୍ଗନା ନିଜ ପେଟ ପୋଷିବାକୁ ନିଜର ଦୈନନ୍ଦିନ ଜୀବନ ବଞ୍ଚିବା କୁ ସିଏ କଣ କରିବ ନା ବାରଙ୍ଗନା ହେଇଯିବ ମାନେ ବେଶ୍ୟା ହେଇଯିବ ହେଲା। ତାପରେ
କାହାଣୀ ଟା ମତେ ଟିକେ ଶୁଣିଲା ଟାଇପ ର ଲାଗୁଚି ଏଇଥିରେ କଣ ବୁଦ୍ଧା ବି ଅଛନ୍ତି କି?
ନା ନା ନା ନା ଏଇଠି ଏଇ କାହାଣୀର ଚରିତ୍ରରେ ଦି ଜଣ ଚରିତ୍ର ଅଛନ୍ତି ଗୋଟେ ଚନ୍ଦ୍ରମା ତାଙ୍କ ସ୍ଵାମୀ ସେଇ ସିଏ ମାନେ ମୁଖ୍ୟ ଚରିତ୍ର ହଉଛି ନାୟିକା ଯୋଉ ଚନ୍ଦ୍ରା ବେହେରାଣୀ। ତାପରେ ତାଙ୍କ ସ୍ଵାମୀ ତାପରେ ଯେତିକି ଗ୍ରାହକ ଆସିଚନ୍ତି। ତାଙ୍କ ତାଙ୍କୁ ଉପଭୋଗ କରିବାକୁ। ସେଇଟା ଅଛି ହେଲା ସେଇଟା ଅଛି ତାପରେ ଶେଷରେ ସେ ନିଜକୁ ବହୁତ ଦୁଃଖ କରିଛି ମାନେ ସେ କହି ଯେ ଏ କାହାଣୀ ଖାଲି ମୋର ନୁହଁ ଏ କାହାଣୀ ହଉଛି ସମାଜର ସେ ସମସ୍ତ ନାରୀ ମାନଙ୍କର ଯୋଉମାନେ ଅସହାୟ ନିଜର ଅସହାୟ ଅବସ୍ଥା। ଦେଖେଇବାକୁ ଯାଇକି ସମାଜ ଆଗରେ। ଖରାପ ହେଇଯାଆନ୍ତି। ସେମାନଙ୍କୁ ଖରାପ କାମ କରିବାକୁ ପଡେ। ତାଙ୍କର ଇଚ୍ଛା ନଥାଇ କି ବି। ହେଲା ସେଇଟା କବି ଏଥିରେ ସମାଜକୁ ଗୋଟେ। ବାର୍ତ୍ତା ଦେଇଛନ୍ତି ଯେ ଆଜିକାଲିର ନାରୀ। ଯେତେବେଳେ ନିଜକୁ କିଛି କରିବାକୁ ଚାହୁଁଛି ସ୍ଵାଧୀନ ହବାକୁ ଚାହୁଁଛି କି ତ ସେତେବେଳେ। ସମାଜ ତାକୁ ଗୋଟେ ଖରାପ। ମାନେ ଖରାପ ପ୍ରକୃତି ଲୋକ ହିଁ ତାକୁ ବାଛନ୍ଦ କରିଦଉଛି ସମାଜ ତାକୁ। ସମାଜର ପୁରୁଷ। ପୁରୁଷତ୍ଵକୁ ଦେଖେଇବାକୁ ସେମାନେ ତାଙ୍କର ଯୋଉ ଟଙ୍କା ପଇସାର ଲୋଭ ଦେଖେଇ ସେମାନଙ୍କୁ ନିଜ। ତିଆରି କରିଦଉଛନ୍ତି ହେଲା ସେଟା। ମାନେ ରମାକାନ୍ତ ରଥ, ଏବେ ତାଙ୍କର ଏ ଟିକେ। ଗୋଟେ ଦି ତିନି ମାସ ପୂର୍ବରୁ ହିଁ ତାଙ୍କର। ମାନେ ସେ ମୃତ୍ୟୁ ବରଣ ମୃତ୍ୟୁବରଣ କରିଛନ୍ତି। ପରଲୋକ ଗାମୀ ହେଇଛନ୍ତି। ସେ ଗୋଟେ ବାସ୍ତବବାଦୀ କବି ସେ ଯେମିତି ଲେଖିଥିଲେ ଶ୍ରୀରାଧା ଜାଣିଛ?
କଣ?
ଶ୍ରୀ ରାଧା, ଗୋଟେ କବିତା।
ନାଇଁ ବୋଧେ, ଶୁଣିନି।
ହଁ ସେଇଠି ବି ସେମିତି ମାନେ କଣ ନା। ସେଇଠି ମାନେ ଶ୍ରୀରାଧାରେ ମାନେ ଶ୍ରୀକୃଷ୍ଣଙ୍କୁ ଯଉ ପାଇବା କୁ। କୁ ଯୋଉ ରାଧା କରିଥିବା ଚେଷ୍ଟା। ତାପରେ ତାଙ୍କର ଯୋଉ କଷ୍ଟ ସବୁ ସେଥିରେ ଦେଖେଇଛନ୍ତି ମାନେ ତାଙ୍କୁ କିଏ। କିଏ ସାହାଯ୍ୟ କରିଥିଲେ ତାଙ୍କର ମୁଖ୍ୟ। ସଙ୍ଗିନୀ ମାନେ ତ, ତା ସାଙ୍ଗ ଥିଲେ ଲଳିତା ଏମିତି ସବୁ ଅଛି ସେଥିରେ ଚରିତ୍ର। ଶ୍ରୀକୃଷ୍ଣଙ୍କର ବହୁତ ଲୀଳା ସେଇଥିରେ ଦେଖିବାକୁ ମିଳେ।
ହୁଁ, ତ ବହୁତ ସୁନ୍ଦର କବିତାଟା ହେଇଥିବ। ମୁଁ କେବେ। ପଢିନି କିନ୍ତୁ ତମଠୁଶୁଣିକି ଲାଗୁଛି। ବହୁତ ସୁନ୍ଦର କବିତା ଟା ହେଇଥିବ। ମୁଁ ପଢିବି ଦେଖିବି। ସମୟ କାଢିକିନା ଟିକେ ସେଇଟା ଶୁଣିବାକୁ ଚେଷ୍ଟା କରିବି।
ହଁ ନିହାତି ନିହାତି ଶୁଣିବ। ବହୁତ ବଢିଆ ବଢିଆ କବିତା ତାଙ୍କେ ଲେଖିଛନ୍ତି। ବହୁତ ବଢିଆ ବଢିଆ। ହଁ କବିତା ମାନେ ଆମ ସମାଜ କୁ ଯେମିତି କିଛି ଗୋଟେ ବାର୍ତ୍ତା ଆସିବ। ହେଲା, ସେ ଉପରେ ସବୁ ଲେଖିଛନ୍ତି। ଯେମିତିକିପ୍ରକୃତି। କୁ ନେଇକି ବି ଲେଖିଛନ୍ତି ହେଲା।
ହଁ।
ବହୁତ ବହୁତ କାହାଣୀ ଯୋଉଟା କି ଆମ ସମାଜରେ ଯୋଉଟା ଘଟୁଛି। ଏବେ ଯେମିତି। ଚନ୍ଦ୍ରମା ର ଚୁଡି, ଭାବ ଗୋଟେ ନାରୀ। ଇଚ୍ଛା ନଥାଇକି ବି କେତେ କୁସଂସ୍କାର ଭିତରେ ବାନ୍ଧି ହେଇଯାଉଛି। ସ୍ଵାମୀର ପ୍ରେମ ତାର କଥାକୁ ରଖିବା ପାଇଁ ସେ ନିଜକୁ ଖରାପ ଇଏ କରିଦଉଛି। ହଁବହୁତ ହୁ ଏମିତି ବହୁତ ସାରା କବିତା ତମେ ପଢିବ ବହୁତ ବଢିଆ ବଢିଆ କବିତା। ଉପନ୍ୟାସ ଗଳ୍ପ ବହୁତ ଅଛି। ତାଙ୍କର ଗୋଟିଏ ମାତ୍ର ଗଳ୍ପ ଅଛି ହଉ ମନେ ନାଇ ସେଇଟା ତ ମୁଁ ପଢିନି। ପଢିଲେ ତମକୁ କହିବି। ହ
ବୋଧେ ଆମରକୁ ପାଠ ଥିଲା ବୋଧେ।
ଏଇଟା କହିପାରିବିନି। ହଁ ନାଇଁ ଏଇଟା ତ ଚନ୍ଦ୍ରମା ର ଛ ତୁଡି ନଥିବ କିନ୍ତୁ ବୁଢା ଶଙ୍ଖାଳି ତମେ
ହଁ ବୁଢା ସଙ୍ଖାଳି ତ ମୁଁ ଶୁଣି ଳି ପଢିଛି ସେଟା ଆମର ନାଇନଥ କ୍ଲାସ ରେ ଥିଲା। ବ ଶ୍ରେଣୀରେ।
ହଁ। ହେଁ।
ସେ ଗୋଟେ ବଢିଆ ଷ୍ଟୋରିଟେ ଥିଲା ଆଉ ହଁ। ପଢିଆଷ୍ଟୋରି ଥିଲା ନେବୁ ବାହାଡିତ।
ତାର କାହାଣୀ ପୁରା ମନକୁ ଛୁଇଁ ନେବ। କଣ ଜାଣିଚ ତା ବିଷୟରେ କୁହ?
ଆରେ ଗୋଟେ ମାନେ ଏଇଟା ଦି ଜଣଙ୍କ କ୍ଲାସୀ ଗୋଟେ ନୂଆ ବୋହୂଟି ଆଉ ଗୋଟେ ସେ ଯଉ ଗୋଟେ ଭରି ସଂସ୍କାରି ମାନେ ଶଙ୍ଖା ବିକିବନି ହେଲା ସେ ଦି ଜଣଙ୍କ ଭିତରେ ଆଗେ ଏ କାହାଣୀ ଟା ହେଇଚି। ହଁ ଶଙ୍ଖାଳୀ ବୁଢା। ସିଏ କଣ କରେ ଶଙ୍ଖା ବିକିରି କରି ଆସେ। ତ ସେଠି ଗୋଟେ ନୂଆ ବୋହୁ ଟେ ବାହାହେଇକି ଆସିଥିବ ହେଲା। ସିଏ ତା ତାଙ୍କ ଘର ଯିବ ଶଙ୍ଖା କିଏ କିଣିବ କି ଶଙ୍ଖା କିଏ କିଣିବ କି ବୋଲି କହି ତାଙ୍କ ଘର ଆଡକୁ ଯିବ। ଘର ଆଡକୁ ଗଲା ବେଳେ ସେଇଠି ଫାଷ୍ଟ ଷ୍ଟେ ସେ ବୋହୂର ଯିଏ ଶାଶୁ ଥିବ ସେ ବାହାରକୁ ଆସିବ। ତାପରେ ତାପରେ କଣ କରିବ ସେ ଶଙ୍ଖା ଦେଖିବ। ତାପରେ ସିଏ ତା ବୋହୁକୁ ଡାକିବ। ହେଲା ବୋହୁ କୁ ଡାକିଲା ବେଳେ ସିଏ ଶଙ୍ଖା ଦେଖିବ। ସିଏ ଶଙ୍ଖା ଦେଖିଲା ତାପରେ ସେ ଶଙ୍ଖା କେତେଟା ବାଛିକି କିଣବ ତାପରେ ସେ ବୁଢା ଶ ଶଙ୍ଖାରି କହିଲା ହୋଉ ମୁଁ ଏଥରକ ଯାଉ ଆର ଥରକ ଆହୁରି ଭଲ ଭଲ ସଂଙ୍ଖା କିଣିକି ଆଣିଦେବି।
ହେଁ। ନାଇଁ ତାର ଆଉ ଗୋଟେ ଛୋଟିଆଟେ ଅଛି। ମୋର ଟିକେ ମନେ ପଡିଲା ତମର କାହାଣୀ କହିବାରୁ। ହୁଁ ସେଇଠି ସେ ବୋହୁ କହିଥିବ ଯେ ମତେ ଆସମାନ ତାରା ଶଙ୍ଖା ଦରକାର ମତେ। ମତେ ଏ ଶଙ୍ଖା ଉରା ଭଲ ଲାଗୁନି ମାନେ ଭଲ ଲାଗୁଚି ହଁ। ହଁ।
ସେ ଆସମା ତାର ଶଙ୍ଖା ଖରଦେବ କହିଥିଲା। ତାପରେ ସେ ବୁଢ଼ା ଶଙ୍ଖାରି କହିଲା କି ହଉ ମୁଁ ଯୋଉ ଦ୍ୱିତୀୟ ଥର ଆସିବି ମୁଁ ତମ ପାଇଁ ଆସ ମାନତାରା ଶଙ୍ଖା ତିଆରି କରି ଆଣିଦେବି। ତାପରେ ଯେତେବେଳେ ସେ ଘରକୁ ଗଲା। ଘରକୁ ଗଲା ତା ଝିଅ ଉଁ ଝୀଅ ଘରୁକ ଗଲା ତାପରେ ଗୋଡ ହାତ ଧୋଇଲା ତାପରେ ତା ଝିଅକୁ ଡାକିଲା। ତାପରେ ସେ ଝିଅ ଟା ତାକୁ ପଖାଳ ଵାଢ଼ିକିନା ଦେଲା। ସେ ପଖାଳ ଖାଇଲା ତାପରେ ସେଏ ସେତେବେଳୁକ କେବଳ ମନରେ ଭାବେ କି ମୁଁ କେତୋବେଳେ ଆସମାନ ତାରା ଆ ଶଙ୍ଖା ଇଚି ଆଉ ତାପରେ ସେ କଣ କରଥିଲା ସେ ବୋଉ ପିଲା କ ନିଜ ମା ବୋଲି କଇଥିଲା। ମା ବୋଲି ନିଜ ମନରେ ଭାବିଥିଲା। ମୁଁ ମୋ ମାଆ କୁ ମୋ ଆସମା ତାରା ଶଙ୍ଖା ତିଆରି କରିକି ନେଇକି ଦେବି।
ହଁ।
ନେଇକି ଦେବି। କିନ୍ତୁ ଯେତେବେଳେ ସିଏ ଦ୍ୱିତୀୟ ତୋର ଆସମାନ ତାରା ଶଙ୍ଖା ତିଆରି କରିକି ନେଲା। ସିଏ ଦେଖ ଥିଲା ଯେ ଯେ ତା ମା ତା ମା ଉଁ ସଧବା ରୂପରୁ ପୁରା ବିଧବା ପାଲିଟି ଯାଇଛନ୍ତି ଶଙ୍ଖା ହାତରେ ଶଙ୍ଖା ନାହିଁ ଧଳା ଶାଢୀ ପିନ୍ଧିଛନ୍ତି। ସେଇଟା ଦେଖିକି ନା ଅ ସେ ବୁଢା ସ ଙ୍ଖାରିର ହୃଦୟ ପୁରା ଭାଙ୍ଗିଗଲା ସିଏ ପୁରା ଦଃଖ ଖରେ ଜୁଡ ବୁଡି ତ ହେଇଗଲା କି ଯେ ମୋ ମା ର ଏମିତି ଏ ହାଲତ କି ମୁଁ ଦେଖିଲି କେମତି ସେମିତି ଟାଇପ ରଷ୍ଟୋରି ଟା ଥିଲା ମାନେ କା
ହଁ ତମ କଥା ଶୁଣିକି ବୋହୁତ ଭଲ ଲାଗିଲା ଆଉ ଦୁଃଖ ବି ଲାଗିଲା ଏଇ କାହାଣୀ ଶୁଣିକି ଧନ୍ୟବାଦ।
ହଁ ଧନ୍ୟବାଦ।